ହ୍ୟାଲୋ।
ହ୍ୟାଲୋ।
କଣ କରୁଛୁ?
ଏଇ ଖାଇକି ଆସଲି
ମୁଁ ଏଇଠି ବହିଛି, ଆଉ କଣ କରିବି?
ତମ ଆଉ
ଆଉ କଣ ଖାଇବ? ଗରମ ଆଉ କହିବାକୁଛି ଗରମ ତ ଗରମ, ତା ମଝିରେ ଯୋଉ ବର୍ଷା କାଳ ବଶ ତିନ ଦିନ ଲାଇନ ନାହିଁ।
ସେଇଆ ବା, ଯୋଉ ଅସୁବିଧା।
ପାଣି ଫାଣି କିଛି ନାହିଁ, ଯୋଉ କଷ୍ଟ! ଚଣ୍ଡି ମନ୍ଦିର ଯାଇକି ପାଣି ନେଇକି ଆଇଲୁ। ପିଆକୁ ପାଣି।
ଓହୋ, ହ, ଲାଇନ ନାହିଁ। ଆଉ କେମିତି କଣ ହବ ନା?
ହଁ, ଗୋଟେ ପାଣି ଗାଡି ଆଉଥିଲା। ସେଇଠୁ ପାଣି ରଖିକି ଯାହା ରୋଷେଇ ଫୋଷେଇ ପାଇଁ, ସେଇଠୁ ପାଣି ନେଉଥିବ। ଆଉ କଣ କରିବୁ?
ଆଉ ଗାଧୁଆ ଗାଧି।
ଗାଧୁଆ ଗାଧି କଣ କରିବୁ? ସେମିତି କଷ୍ଟେ ମଷ୍ଟେ ଚଳିବା କଥା। ଆଉ କୂଅରୁ ପାଣି କାଢିଲୁ।
ଓହୋ। ନା ନା, ବହୁତ ଅସୁବିଧା ହଉଛି ଏ ବର୍ଷ ଗରମରେ।
ଗରମ କଣ ହେଲା, ଭଳିଆ ହଉଛି ଯୋଉ ଗରମ, ଭାଇ!
ଚାରିଟା ବେଳେ ଯାହା ତ ହଉଛି, ହଉଛି, ନହେଲେ ଦିନ ମାନ ଯାହା ଯେମିତି ହଉଛି, ଏମିତି ଗରମ।
ସିଏ ଗରମକୁୁ ଫାଷ୍ଟ ଦିନ ଯୋଉ ଦିନ ଲାଇନ୍ ଗଲା ସେଇଦିନ ଟିକେ ପବନ ଫବନ ହଉ ଥିଲା। ଇନ୍ଭୋଟରଟ ଯେତିକି ସମୟ ଚାଲିଲା ସେଇଦିନ ଶୋଇପଡିଲି। ତା ପରଦିନ ରାତିରେ ଟିକେ ପବନ ହଉଥିଲା ଶୋଇ ହେଇଗଲା। ତା ପରଦିନ ସେମିତି ଲାଇନ୍ ସେ ଦିନ ରାତି ତିକି ନ ଆଇଥାନ୍ତା ମଣିଷ କେତେ ଲୋକ ମରିଯାଇଥାନ୍ତେ ଆଉ ଠିକ୍ ନାହିଁ।
ଠିକ୍ ନାଇଁ। ଆଉ ପୁଣି ପ୍ରଥମ ଦିନ ତ ଆମର ଯାହା ତା ହେଲା ହେଲା ଲାଇନ ଆସିଲା। ନା ପ୍ରଥମ ଦିନ ହିଁ ଟୋଟାଲି ଲାଇନ ଆସିଲାନି ତା ବାସ୍ ସେଦିନ ଦି ଯାଇଛି ଯେ ଦିଟାରୁ ଦିଟାରୁ ତାପ ଦିନ ଆସିଲାନି। ତା ପର ଦିନ ଦିଟା ଆସି ହେଲାଣି ବାର ଟାରେ ନାହିଁ।
ବିନା ଲାଇନ୍ ରେ ଚଳିବା କି କଷ୍ଟ! ପାଣି ଟାଙ୍କିରେ ଯେତିକି ଥିଲା ସେ ତାର ସରିଗଲା।
ଆରେ ବିଞ୍ଚଣା ରେ ନି ଜେ ନିଜେ ବି ବିଞ୍ଚେଇ ପାରୁନୁ। ଆମ ଘରେ ଯୋଉ ମ ଅଛି ଜେଜେମା ତାଙ୍କୁ ବିଞ୍ଚିଆକୁ ପଡିବ ବସିକି।
ସେଇଆ ବା। ଆଉ ଘରେ ବି ଏଇ ବୟସ୍କ ଲୋକ ଥିଲେ ବି ଏଇଆ ଅସୁବିଧା, ଫୁଣି ତାଙ୍କ ଯତ୍ନ ନେବୁ ନା ନାହିଁ।
ମୋ ବାପା ତ ନ ବିଞ୍ଚିଲେ ସଇଲା ଆଉ। ଅଫିସ ଯିବା ଆଗରୁ ଡାକିକି ବିଞ୍ଚଣା ଦେଇ ଦେଇ ଗଲେ। ବିଞ୍ଚିବୁ ପାଞ୍ଚ ମିନ୍ଟକୁ ଥରେ।
ହଁ ବା ଏମିତି ହିଁ ହେବେ। ଆଉ ଗାଁକୁ କେବେ ଯିବୁ?
ଗାଁକୁ କଣ ଯିବି ଆଉ, ଗାଁ ଖବର ଶୁଣିଲେ ମୁଣ୍ଡରେ ହାତ ଦେଇଦବୁ ଆଉ। ଛୋଟ ଛୋଟ ପିଲା ଛୋଟ ଛୋଟ ପିଲା ଯାହା
ଛୋଟ ଛୋଟ ପିଲା ଯାହା କହିଲୁ। ଦଶମ ନ ପଢିକି, ସେ କଣ ନ ହଉଛନ୍ତି।
କଲେଜ ଯାଉ ଯାଉ ସେ ସବୁ ପଳେଇଲେଣି ପୁଣି ଯାଉ ଯାଉଚନ୍ତି ଯାଉଚନ୍ତି ଆଉ କା ସହିତ ନୁହଁ, ନିଜ ଭିଣେଇ ସାଙ୍ଗରେ ପଳଉଛନ୍ତି।
ତାଙ୍କୁ ଆଉ କେହି ମିଳୁନାହାନ୍ତି ଏମିତି ତାଙ୍କ ଭିଣେଇ ଇଏ ହେଉଛି।
ଭିଣେଇକି ପୁଣି ଭଉଣୀ ଭଲ ପାଇକି ବାହା ହେଇଥିଲା।
ତୁ ପୁଣି ଏମିତି ନେଇ ପଳେଇ ଅଇଲୁ। କଣ କହବି କି ଛୁଆ ଅଭଦ୍ର ଅଶିକ୍ଷିତ।
ଭିଣେଇ ଆସିକି ରହିଲା ଗାଁରେ। ସବୁବେଳେ ଶ ଶଶୁର ଘରେ ଆଉ ଶାଳୀ ଶାଳୀ ପସନ୍ଦ ହେଇଗଲା ତା ଭିତରେ ଆଉ।
ତା ଭଉଣୀ ଅଛି ନା ମରି ଯାଇଛି?
ଭଉଣୀ ଅଛି ଭଉଣୀ ଓଲଟା ଗାଁ ଲୋକଙ୍କୁ କହୁଛି, ସେ ତ ତା ଭାଇ ସାଙ୍ଗରେ ଯାଇଛି ତମ ମାନଙ୍କର କଣ ଅସୁବିଧା ହଉଛି? ତମେ କାଇଁ ଗପୁଚ?
ହଁ ଦି ଜଣ ରହିବେ ଆଉ।
ଦି ଜଣ ସାଙ୍ଗ ହେଇକି ରହୁଛନ୍ତି ମିଉଚିଆଲି, ତାଙ୍କ ଭିତରେ ମନାନ୍ ତର ମତାନ୍ତର କିଛି ନାହିଁ ଦି ଭଉଣୀ ଗୋଟାଏ ଘରେ ରହିବେ ଖୁସି ଆଉ। ଭଉଣୀର ପୁଣି ଭିଣେର ପୁଣି ଗୋଟେ ଝିଅ।
ନାଁ ତାର ଝିଅକୁ ଯତ୍ନ କରି ନବାର ଅସୁବିଧା ହଉଥିବ, ସେଥିପାଇଁ ନିଜେ ଭଉଣୀକୁ ଆଣି ରଖିଛି ଆଉ।
ହଁ।
ତ କଣ କହିବୁ?
ଥରେ ଗଲା ପଳେଇ ଆଇଲା ତା ଭାଇ ତାକୁ ମାଇଲା ପୁଣି ଥରେ ପଳେଇଲା ସେ ଥର ଯଉ ଯାଇଥିଲା କଲେଜରେ ସାଇକଲ ଥୋଇଦେଇ ପଳେଇଥିଲା। ତା ଭିଣେଇ ତାକୁ ନେଇଯାଇଛି ପଇସା ପତ୍ର ନାହିଁ ଗାଡ଼ି ବିକି ଦେଇଛି।
ଗାଡ଼ି ବିକି ଦେଇକି ତାକୁ ବୁଲଉଛି ନେଇକି।
ହଁ ତିନି ଦିନ ବୁଲେଇ ବୁଲେଇ ତା ଘରକୁ ନେଇକି ତାଙ୍କ ଘର ଲୋକ ଫୋନ କରି ଆଙ୍କ ଘର ଝିଅ ଘରକୁ କହିଲେ। କହିଲେ ତାଙ୍କ ଘରଲୋକ ଆଙ୍କ ଘରଲୋକ ଯାଇକି ନେଇକି ଆଇଲେ ତାକୁ ଝିଅ ଘରଲୋକ। ନେଇକି ଆଇଲେ ସିଏ ଯାହା ଝଗଡା ଫଗଡା ହେଲା। ପୁଣି ତା ଦି ଦି ତିନି ଦିନ ଯାଇନି ସେ ପୁଣି ପଳେଇଲା। ପୁଣି ଗଲା ଗଲା ଆଉ କଉ ହେଲେ ଆଉ କୋଉ ପିଲା ଦେଖି ଯାଇଥାନ୍ତୁ ଘରଲୋକ ବାହାଘର କରିଥାନ୍ତେ। ନିଜ ଭିଣେଇ ସାଙ୍ଗରେ ଯାଇଛୁ କିଏ
ତାଙ୍କର ତ କିଏ କହିଲେ କଣ ତାଙ୍କର ଖାତିର ନାଇଁ ତାଙ୍କର ତ ନିଜେ ସମସ୍ତେ ରାଜି ଆଉ ତିନି ଜଣ ଯାଙ୍କ ତ ରାଜି ରହିବାର ଆଉ।
ଏତେ ଛୋଟ ପିଲା।
ତାର କୋଉ ଶ୍ରେଣୀ?
ସିଏ ଏବେ ଏବେ କଲେଜ୍ ଯାଉଥିଲା ନୂଆ ନୂଆ କଲେଜ୍ ନୂଆ ନୂଆ ଯାଇକି ପଳେଇଲା ଆଉ।
ଇଏ କଣ ଜାଣିଛି କିଛି ଜାଣିନାହାନ୍ତି ଛୁଆ ଆମ ଗାଁରୁ ସେମତି ଗୋଟେ ଚଉଦ କି ପନ୍ଦର ବର୍ଷ ହବ ଆମଠୁ ଦୁଇ ବର୍ଷ ବୋଧେ ଏଇୟା ହବ କଣ? ଏ ସ୍କୁଲ ରେ ପ କଲେଜ୍ ରେ ପଢୁଛି ସେ ଜଣକୁ ନେଇଯାଇଛି।
ହଁ କଁ କହିବୁ ଛୋଟ ଛୁଆ ଖାଲି ଛୋଟ ପିଲା ଜାଣି ପାରୁନାହାନ୍ତି ପଳଉଛନ୍ତି ଆଉ ଆମ ସାଙ୍ଗ ଯେମିତି ଗୋଟେ ପଳେଇଲା।
ହଁ।
ଘର ସଂସାର କରିବାକୁ ଛୋଟ ଛୋଟ ପିଲା ଜାଣିପାରୁନାହାନ୍ତି ତାଙ୍କୁ ଭଲ ଲାଗୁଛି ନୂଆ ନୂଆ।
ହଁ ନୂଆ ନୂଆ ବୋଲି ଭଲ ଲାଗୁଛି ଯାଉ କିଛି ବର୍ଷ।
ଦେନି ଆମ ସାଙ୍ଗ ଯାଇକି ସବୁ ଛାଡିଲା ଆମକୁ ସବୁ।
ହଁ।
ନୂଆ ନୂଆ ଭଲ ଲାଗୁଛି।
ହଁ ସିଏ ଏଇନା ସିଏ ଏଇନା ବୋଧେ ଅସୁବିଧାରେ ଅଛି ଜଣା ପଡୁଛି।
ହଁ ଜଣା ପଡୁଛି ବା।
ହୁଁ।
ଖାଇଚୁ ବୋଧେ?
କେଇଜାଣି?
ତା ଶାଶୁ ସଶୁର ସମସ୍ତେ ଭଲ ସମସ୍ତେ ଭଲ ରୋଷେଇ ବାସ କରିପକଉଛି।
ତୁ ମତେ ରୋଷେଇ କରିଦଉଛନ୍ତି କିଛି କରେଇ ଦଉନାହାନ୍ତି।
ସ୍ୱାମୀ ସବୁ କରିଦଉଛି।
କରିଦଉଛନ୍ତି ସେ ବହୁତ୍ ଭଲ।
ବହୁତ୍ ଭଲ। ଆମେ ଆଜିକାଲି ପିଲା ଆମେ ନିଜେ ସାଙ୍ଗ ସାଙ୍ଗ ଭିତରେ କଥା ହେଲେ ବି ତୁ ତା କହୁଛୁ। ସିଏ ସାଙ୍ଗ ସାଙ୍ଗ ଭିତରେ ବି କଥା ହେଇକି
କହିବେ ସିଏ କହିଲେ
ଏତେ ସମ୍ମାନ ଭଲ ଘରଣୀ ଏବେ ଆଉ।
ହୁଁ ଘରଣୀ ଯଦି ହବ ଏଇ ସବୁ କଣ ପାଇଁ କରୁଛ ଏଇନା? ଜଣେ
ଗଲେ ଗଲେ କିଛି କଥା ନହିଁ ମୋ ନା ଟା କହିକି ଯଉ ଗଲେ
ହଁ ମୁଁ ଦିନେ କହିଦି ଓସା କରିଛୁ ଉ ଘରକୁ ଆସିବୁନୁ କି କହୁଛି ତମ ଆଡେ ଅଛି କି ଘରକୁ ଆସିବା ଆମ ଘର ଏଇଠି ବାପ ଘରୁ ଭାର ଆସେ ଏଇଠି ଓଷା କରନ୍ତି
ପଚାରିଲୁନୁ ତ ତମ ଘରୁ ଭାର ଆଇଛି
ମୁଁ ଆଉ କିଛି କହିଲିନି ମୁଁ କହିଲି କି କଣ ମୁଁ ପଚାରିଲି ଘରକୁ ଆସିଲି ମୁଁ କହୁଚି ନା ନା ନା ସେମିତି କଣ କହିଲି ତମର ଜାଆନ୍ତି କି ଆମ ଘରୁ ବା ଘାର ଆସେ ଆମ ଶାସୁ ବାପ ଘରୁ ଭାର ଆସୁ ଶାଶୁ ଘରେ କରନ୍ତି ଉର୍ଛ ମୁଁ ବି ଓଷା କରିଛି
ହାତରେ ଯୋଉ ଚିତ୍ର କରିଥିଲା ମୁ ତାକୁ ପଚାରିଲି
କଣ କହିଲା
ମୁଁ ପଚାରିଲି ତୋର ଏମିତି କିଏ କରିଛି ହାତ ଇ କଣ ଦେଖା ହଉଛି କହିଲା ସତ୍ୟବାନ କରିଛନ୍ତି
ହୁଁ ଚିତ୍ର ଚିତ୍ରକର
ହଁ ଷ୍ଟକର ତାଙ୍କ ହାତରେ ଚିତ୍ର ଆଙ୍କିଛନ୍ତି ସ୍ୱାମୀ ଦେବତା ଆଉ
ସ୍ୱାମୀ ଦେବତା ସ୍ଵାମୀ ପରମେଶ୍ଵର
ଏବେ କେଜାଣି ସ୍ଵାମୀ କଣ ହେଇଯାଇଛନ୍ତି ଏମିତି କାହିଁ ଅସୁବିଧା ଅଛି
ହଁ ହଁ ଅସୁବିଧା ଅଛି ଜଣା ପଡୁଛି ଯୋଉ ଦଉଛନ୍ତି ଜଣା ପଡୁଛି ଏଇକ୍ଷୀଣା ବା ସା ଆ ହେଇଗଲେ ଏତେ ଏତେ ବଡ ହେଲାଣି ବାହାସାହା ହେଇଗଲାଣି ପଳେଇ ପଳେଇ ଗଲା ମାନେ ମନରେ ସେତିକି ତ ବୁଦ୍ଧି ରହିବା ଦରକାର ସେ
ହଁ ତମ ଭି ତମ ବ୍ୟକ୍ତିଗତ ଭିତରେ କଣ ହେଲା ନହେଲା ତମେ ଇଏ ସବୁ ଦେଖିବାରେ କଣ ମାନେ?
ହୁ ଆଗ ସବୁ ବାହହାରକୁ ଆଣିଲେ ଲୋକ ଲୋକଙ୍କ ମନରେ କେତେ ଥାଏ।
ତମେ ଭଲରେ ଦେଇଥାଉ କି ଖରାପରେ ଦେଇଥାଉ ଲୋକମାନେ ସେମତି ହିଁ ନେବେ।
ରୋଷେଇବାସ ବାରି ପରିବା ତୋଳା ସବୁ ସଉ ପଠଉଛନ୍ତି ଆମେ ଦେଖୁଛୁ ଆଉ।
ମାଂସ କରୁଛନ୍ତି ଏବେ ଏବେ ଏବେ ଯାଇଥିଲେ ପୁରୀ ଜଗନ୍ନାଥ ମନ୍ଦିର।
ହଁ। ପୁରୀ ଜଗନ୍ନାଥ ମନ୍ଦିର ପରିବାର ସହିତ ଯାଇଥିଲେ ବୋଧେ।
ହଁ ପରିବାର ସହିତ ଯାଇଥିଲେ ହଁ ତାଙ୍କ ମାଉସୀ ହୁଁ ଶାଶୁ ଶାଶୁର ସବୁ
ଯାଇଥିଲେ ନା? କହିଲେ ଟିକେ ଫଟୋ ଉଁ ଚି ପଠେଇବ ଆଉ କହୁ ମୁଁ ପା ଉଠେଇଛି ମୁଁ କୋଣାର୍କ ପାଖରେ ଗୋଟିଏ ଉଠେଇଛି ନା ଆଉ ଗାଡି ଭିତରେ ଫୋନ ଥିଲା ଉଠେଇ ପାରିନି। ସିଏ ଆଉ କିଛି ଉଠଉନି।
ସେଇ ପିଲା ଆଗରୁ କେତେ କେତେ ଫଟୋ ଉଠେଇବା ପାଇ।
ହଁ ହଁ
କେତେ କଣ ହଉଥିଲା, ଖାଲି ଜଉଠି ବସିଲେ ଖାଲି ସବୁ ଗଲାଣି। ଆଉ ନା ସେ, ଆଉ କିଛି ତ ତାଙ୍କ ସାଇଟରୁ ଆସୁନି ଆଉ। ହୁଁ। ଯାଇଥିଲା ବୋଧେ।
ହୁଁ।
ସେଏ କହୁଥିଲା ମତେ ତିନି ଥର ଆସିି ଗଲାଣି। ମୁଁ କହିନି ରହୁନାହାନ୍ତି। ଆଉଛନ୍ତି ଯାଉଛନ୍ତି।
ଆଉଛନ୍ତି ଯାଉଛନ୍ତି। ରହିବ ରୋଷେଇ କରିବ କିଏ?
ହଁ ଧର ସାନ ବୋଉ ଆ ହେଇଛି ଆଉ ରୋଷେଇ କରିବା। ବଡ ବୋଉ ଆସିବ, ବଡ ବୋଉ ଆଇଲେ ବି ସାନ ବୋଉ ହିଁ କରିବ।
କରିବ।
ବଡ଼ ବୋଉ ବା ଚାକିରି କରିକି ଆସିବେ।
ସେ ରହିବ କି ନାଇଁ ସିଆଡେ ଯାଇକିଁ ବାହାରେ। ସେ କାହିଁକି ରହିବ ଏଠି।
ଇଏ ତ ନେବେନି କାଇଁ, ମତେ କାଇ ନାଗୁନି ଇଆଙ୍କୁ କୁଆଡେ ନେଇକି ବାରେ ରଖିବେ ବୋଲି।
କେମିତି ରଖିବେ, ଇଏ ତ ବାହାରେ ଏଇଠି ରହିି ଘର ଘର ବୁଲି ପୂଜା କରିବ।
ହଁ। ଭଲ ରୋଷେଇ ବାଷ ଏଇଠି କରୁନଥିଲୁ ସେଇଠି ଯାଇ ଶିଖନ୍ତୁ। କରନ୍ତୁ। ଏଇଖିଣା ବାପ ଘରକୁ ଆଇଲେ ବି, ରୋଷେଇ କରିବାକୁ କହୁଥିବେ।
ହୁଁ। ତା ମାମା କହୁଥିବେ ତାକୁ କର ସବୁ।
ଗଲୁନୁ ସିଆଡେ ଆମକୁ କରିକି ଦେ। ଯିବା ଆଗରୁ ସେଇ ପାଇଁ ଶିକୁଥିଲା ଆଉ।
ସବୁ ଶିଖୁଥିଲା ଆଉ ଯାହା କହିଲୁ। ତାର ଆଗରୁ ଚକ୍ରାନ୍ତ ଥିଲା।
ହଁ ସେ ଆଗରୁ ରଖିଥିଲା ଭାବିକ ଆଉ।
ହୁଁ।
ଆଉ କଣ୍?
ଆଉ କଣ କହିବି।
ହଉ ମୁଁ ରଖୁଛି, ମୁଁ ଟିକେ ଛାଡ଼ିକି ଫୋନ କରିବି ଆଉ, କାମ ଅଛି ମୋର ଆଉ।
ହଉ ହଉ।